ହ୍ୟାଲୋ। ଆରେ ଝିଅ ରାନି ଏଠି କିନ୍ତୁ ମୋର ହଉନି ହ୍ୟାଲୋ। ହଁ ରାନୀ କହ ସରି ସରି।
କଣ କରୁଚ।
ଏଇଠି ବସିଚି ଆ ରୋଷେଇଆଡ ବ ସେ ବସେଇ ଦେଇଛି ଗ୍ୟାସ ରେ ଏଇ ବସିଛି ଆଉ ଆଉ ତୁ କଣ କରୁଚୁ।
ମୁଁ ବି ଏଠି ବସିଥିଲି ଆଉ କଣ ଖାଇଚ।
ହଁ ବିସ୍କୁଟ ଖାଇଦେଲି ମ୍ୟାଗି ଆଣିଥିଲି କରିବି ବୋଲି ପିମ୍ପୁଡ଼ି ହେଇଯାଇଚି। ଏ ଦୋକାନରୁ ପୁମ୍ପଡ଼ି ହେଯାଇଚି ଆଉ ତାକୁ ପୁଣି ଥୋଇ ଦେଲି ଯୋଉ କ ମାଗି ନାଗି କାଟିଥିଲି ତାକୁ ଭଜା କରିଦେଲି ଆଉ।
ଆଚ୍ଛା।
ଆଉ ତ ବର ଭଲ ସବୁ।
ହଁ ଭଲ ଅ
ତୁ କଣ କଣ ରୋଷେଇ ଶିଖିଲୁଣି କିଲୋ ମା।
ମତେ ସେମତି ରୋଷେଇ ମତେ ଫାଷ୍ଟ ଫୁଡ ପରେ ସବୁ ରୋଷେଇ ଆ
ହଁ ହେଇ ରେ ଆଗ ହଁ ସବୁ ଛୁଆ ସେଇଦରେ ଆଗ ଯୋଉଟା ରୋଗ ପଶିବ ଏଇଠି ଆଗ ଶିଖିବ ଆଉ।
ନାଇଁ ଘରେ ଭଲସେ ବନେଇଲା ଆଉ କାହିଁକି ରୋଗ ହବ।
ଯେମିତି ହେଲେ ତ ଫାଷ୍ଟ ଫୁଡ଼ ତ ଫାଷ୍ଟ ଫୁଡ଼ ନା। ଆଲୋ ବାଇଆଣୀ ଫାସ୍ଟ ଫୁଡ ହିଁ ଫାଷ୍ଟ ଫୁଡ। ନା ଘରେ କରିଦେଲେ ସେ ଲାଷ୍ଟ ଫୁଡ୍ ହୁଏ ଏମତି ହୁଏନି ନା। ଏଇ ଖାଦ୍ୟଟା ତେଣୁକରି ଆମେ କଣ ଖାଉଚେ ତ ଦେହରୁ ଗ ଗ ଉ ଆଉ। ବୟସ ଅଛି ଖାଇ ଦବା ଇଁତି ଭାବୁଛ ଆଉ କଣ ଆଉ କଣ ରୋଷେଇ ଶିଖିଛ।
ଆଉ ଶିଖିଚି ଚା ଶିଖିଚି।
ବା ଚା ସିଖିଚୁ କି ନାଇଁ।
ହଁ ଚା ସିକିଛି।
ଦେଖି କହିଲୁ ଚା ର ଆଗ କଣ ପଡିବ।
ତା ରେ ମୁଁ ଫାଷ୍ଟ ଅମୁଲ ପକାଏ ପାଣି ପାଣି ଦେଇକିନି ଅମୁଲ ପକାଏ।
ହଁ।
ତାପରେ ସେ ଚାହାପତି ପକାଏ ତାପରେ ଚିନି ପକାଏ। ଆମ ଆଡେ ତ ଏମିତି ଯାହାକୁ ଥଣ୍ଡା ହେଇ ଥିବ ତାପରେ ଅଦା ଛେଚିକି ପକାନ୍ତି ଆଉ ‌।
ହଁ ନାଇଁ ଚା ପ୍ରୋସେସିଙ୍ଗ ଟା ହେଲା ଫାଷ୍ଟ ଜଳ ବସିବ। ଜଳ ବସିବା ସାଙ୍ଗରେ ଚିନି ପଡିବ କାହିଁକିନା ଚିନିଟା ଆମର ମେଲଟ ହୁଏ ନା।
ହୁଁ।
ଚିନିଟାରୁ ଆମର ଲିକୁଇଡ୍ ବାହାରେ। ତେଣୁକରି ଫାଷ୍ଟ ଜଳ ପଡିବ ତାପରେ ଚିନି ତାପରେ ତମେ ଅମୁଲ ପକେଇବ। ତାପରେ ଚା ପତି ତାପରେ ଯାହା ମସଲା ପକେଇବାର ଅଛି ପକେଇବା ଆଉ କଣ। ଗୁଲିମରିଚ ପକାଅକି ଅଦା ପକାଅକି ତେଜପତ୍ର ଯାହା ମସଲା ଯାହା ପଡିିବା କଥା। ତା ରେ ହେଟୁ ପକଇବ କିନ୍ତୁ। ଚିନି ଟା ଜଳ ପଡିବା ସାଙ୍ଗରେ ଚିନିଟା ଦିଆଯାଏ ଚିନି ଟା ମେଲ୍ଟ୍ ହୁଏନା। ସେଇଥି ପାଇଁ ବୋଲି ଚିନି ଟାକୁ ଲାଷ୍ଟରେ ରଖନ୍ତିନି। ଆଉ କଣ ରୋଷେଇ ଶିଖିଚୁ?
ଆଉ ରୁଟି ଶିକିଛି ଆଁ ରୁଟି ଶିଖିଛି।
ହଁ, ଆଉ କଣ ଶିକିଚୁ?
ଆଉ ତରକାରୀ ଏମିତି ଆଳୁ ତରକାରୀ ଶିକିଚି।
ହୁଁ। ଭଲ ସବୁ ସବୁ ଦିରେ ଶିଖିିଥିବା କଥା ନା ଆଜି କୋଉଡିି ବାହାରେ ରହିବ। କି ଆଜି ମା କୁଆଡେ ଯାଇଥିବ ନିଜେ ତ ରାନ୍ଧିକିରି ଟିକେ ଖାଇ ପାରିବ ନା ନାଇଁ। ଆଳୁ ଟିକେ ହଉ କି ଭା ଭା ତ ଯୋଡ଼ିଏ ହଉ ଆଳୁ ସ ସିଝା ଟିକେ କରିଦେଲେ ବି କଷା ଟିକେ କରିଦେଲ ଖାଇଦେଲ। ସେଟେଇ ନିହାତି ରୋଷେଇ ଟା ନିହାତୀ ଦରକାର।
ଆପଣଙ୍କୁ ଭଲ କଣ କରି ଆସେ?
ମତେ ରୁଷେଇ ଉପରେ ମୋର ସନ୍ତୁଳା।
ସନ୍ତୁଳା ମତେ ତ ସନ୍ତୁଳା ବହୁତ ଭଲ ଲାଗେ।
ମୋର ଜଦି ସନ୍ତୁଳା ହେଇଛି ମୁଁ ଗରମ ଭାତ ବି ଖାଇପାରିବି ରୁଟି ହେଲେ ବି ଖାଇ ପାରିବି ମୁଁ ସାନ ନ୍ତି ମାନେ ପୁରା ଶାନ୍ତି ଖାଇବା କହିଲେ ମୋର ସନ୍ତୁଳା। ଆଉ ହଁ ଘାଣ୍ଟ ତରକାରୀ ଟା ଅପେକ୍ଷା ମତେ। ତେ ସନ୍ତୁଳା ଟା ଭଲ ଲାଗେ କିନ୍ତୁ ଘାଣ୍ଟ ଟା ଆଉ ଖିଆ ନି ଘାଣ୍ଟରେ କଣ ମସଲା ଫସଲା ଟିକେ ପଡିବ। ସନ୍ତୁଳାରେ କିଛି ନାହିଁ ଖାଲି ଜଷ୍ଟ ତାକୁ ସିଝେଇକି ଫୁଟଣ ହବ ଯା। ତାମର ଏଇ ସନ୍ତୁଳା ଟା ପୁଣି ସମସ୍ତଙ୍କ ହାତରେ ହବନି ଯେ ବାସ୍ନା। ସମସ୍ତଙ୍କ ଠି ହେଇ ପାରେନି ଜଣକ‌ ହା ତରେ ସନ୍ତଳା ଟା ଭଲ ବାସନା ଜଣ ଙ୍କର ଆ ଭା ଭଲ ହିଁ ଲାଗେ ନି ଲାଗେନି ଜଳଚିଆ ଲାଗେ। ତେଣୁକରି ମୋର ସନ୍ତୁଳା ଟା ଭଲ ହୁଏ। ତାପରେ ଡାଲମା ହରଡ ଡାଲି ଡାଲି ଉପରେ ଯାହା ସବୁଡା ଭଲ ହୁଏ। ଘାଣ୍ଟ ତରକାରୀ ଟା ବି ଭଲ ହୁଏ। କିନ୍ତୁ ସଜନା ଶାଗ ଜମା ହିଁ ମୋ ହାତରେ ଭା ଜି ହୁଏ ନାହିଁ ଲୁଣିଆ ହେଇଯିବ ନହେଲେ ଶାଗ ପିତ୍। ହଁ।
ଶାଗ ସମସ୍ତଙ୍କ ଦ୍ଵାରା ହୁଏନି ମୋ କହିବ ମାମା ମୋ ମାମା କହିବ ମୋ ଦ୍ଵାର ଜମା ଶାଗ ହଉନି।
ମୋରବି ନାହିଁ ଗୁଣ୍ଡ ପକା ଶାଗ ଟା ଭଲ ବିରି ଯୋଉ ପକେଇ ଗୁଣ୍ଡ ପକେଇ। କରନ୍ତି ସେଇଟା ମୋର ଭଲ ହବ ହୁଁ ହୁଁ ସେଇଟା ଭଲ ହବ। କିନ୍ତୁ ସଜନା ଶାଗଟା ମୋର ଭଲ ହୁଏନି। ଆଉ ସନସନିଆ ଶାଗ ବି ଭଲ ହୁଏନି। ଏଇ ଦିଟା ଯାକ ଶାଗ ମୋର ଉଁ, ଭଲ ଲାଗେନି ମୋ ତେ। ଆଉ କଣ, ଆଉ ତ ଆଉ ଏମତି କହିଲେ ତ ମ୍ୟାଗି, ଚାଉମିନ୍ ସବୁ। ହୁଁ, ମନ୍ଦିର ଡାଲିଟା ଆଗ ଫାଷ୍ଟ ଜଳ ପଡିବ ତାପରେ ପରିବା ପଡିବ। ତାପରେ ଡାଲି ପଡିବ ପରିବା ଟା ଦୁଇ ଭାଗେ ଫିଟି ଗଲା ପରେ ଡାଲ ଯା ପଡେ ମୁଗ ଡାଲି ଟା।
ଆଚ୍ଛା।
ସେଠୁ ବଘରା ଯାଏ ଆଉ କଣ। ଆଉ ଫାଷ୍ଟ ଫୁଡ୍ ଉପରେ ମୁଁ କଇଲେ ଶିଖିଛି ସବୁ କିନ୍ତୁ କେବେ କରିନି। ଆମ ଘ ତ ଘରେ ଜାଣିଚି ଯେ ବିଶେଷ ଖିଆ ପିଆ ନାଇଁ। କାହିଁକି ନା ବିନା ପିଆଜ, ରସୁଣ, ଆମିଷ ଆମର। ଆରେ ଭଲ ଯା ଖାଦ୍ୟ ଟିକେ ଖାଉଛୁ ପୁଣି ଏଇ ସବୁ ଖାଇଦେଲେ ତ ସରିଗଲା ପୁଣି ଗ୍ୟାସ୍ ଫ୍ୟାସ ହବ ପୁଣି। ମୁଁ କଏ ଏ ତୁ ଖାଉଛୁ ଖାଉନୁ କିନ୍ତୁ ଏମିତି କୁଶ୍ଚିତ କୋଉଦିନ କେମିତି ଫାଷ୍ଟଫୁଡ ପାଇଁ।
ଆମେ ବି ସେମିତି ସବୁଦିନ ଫାଷ୍ଟଫୁଡ ଖାଉନୁ। କୋଉଦିନ ସବୁ ପରିବା ଥାଏ। ଏ ସେ ସେଇଦିନ କରିଦଉ ଆମେ।
ହୁଁ, ହୁଁ। ନହଲେ ସବୁଳେ ଆମେ ଏଟା ୟୁଜ୍ କରୁନୁ କେତବେଳେ କେମତି ଏମିତି ହାଲକା ଫୁଲକା ଖାଇଦଉ। ପିଲାମାନେ ସମସ୍ତେ ଥି ଥିଲେ ନଲେ ନାହିଁ, ନହେଲେ ସବୁଦିନ ଏମିତି ରୁ
ସବୁଦିନେ ତେଲ ଜିନିଷ ଖାଇଲେ ବି ଦେହ ଖରାପ ହୁଏ।
ହଁ, ଏବେ କଣ ଛୁଆ ମାନେ ମାନୁ ନାହାନ୍ତି। ଆଜି କାଲି ଆଗ ଅପେକ୍ଷା ଛୁଆ ଏଇଗୁଡେ ଏବେ ଛୁଆ ସବୁ ମୋଟା ମୋଟା ଛୁଆ ଗୁଡା। କଣ ଏମତି କଣ ଖାଉଛନ୍ତି ବାପା ମା କଣ ସେତେବେଳେ ଖାଇ ନଥିଲୁ ଏବେ ଛୁଆ ଆଉ କଣ ମୁଟା ହଉଚନ୍ତି। ଏଇ ଯୋଉ ପ୍ୟାକେଟ୍ ଜିନିଷ ଯେମିତି କୁୁରକୁରି ହେଲା। ମୁଗ ମିକ୍ସର ଡା ହେଲା ସବୁ ଯୋଉ ପ୍ୟାକେଟ୍ ହେଇକି ଯୋଉ ଜିନିଷ ଗୁଡା ଆଉଚି, ଏମାନେ ଯୋଉ ଖାଉଛନ୍ତି ଏଇଗୁଡା ମୁଟା କରିଦଉ ସାନକୁ, ତାର ମଇଦା ଜିନିଷ ଗୁଡା ଖାଉଛନ୍ତି ଯୋଉରା ପକେଟ୍ ରେ ଆସୁଛି। ମ୍ୟାଗି ଚାଉମିନ୍ ଏଗୁଡା କଣ କି ମଇଦା ଗୁଡା ନା ଆଉ। ଏଗୁଡା ଖାଇବାରେ ମୋଟା ହଁ। ଏଇ ପ୍ୟାକେଟ୍ ଜିନିଷ ଆଉ ଟୁଟାଲ ଆଭଏଡ୍ କରିବା କଥା ହେଲେ ଛୁଆ ମାନେ ମାନୁନାହାନ୍ତି ଖାଇ ଦଉଛନ୍ତି। ଏଇନା ଆଜିକାଲି ଦେଖ ପୁଅ ଝିଅ ଗୁଡା ବେଶୀ ମୋଟା ମୋଟା ହଉଛନ୍ତି। ପତଳା ବିଶେଷ ନାହିଁ ଛ- ଯେମତି ଆଠ ଦଶ ବର୍ଷ ହଉଛି ସେଟା ଗୁଟେ ହାତୀ ଭଳିିଆ ଫୁଲୁଛନ୍ତି। ଆଉ ଆଗ କଣ ବ-ଖାଦ୍ୟ ଭଲ ଥିଲା। ଲୋକ ବି ଭଲ ଦେହ ପା ସୁସ୍ଥ ରହୁଥିଲା। ବଡିକି ଫୁଲଉ ନଥିଲା ଅଲ ଅଲଗା ଖାଦ୍ୟ। ଆଉ କଣ କହ?
ଏବେ ଏବେ ଖାଇ ଦଉଚନ୍ତି। ଏଇ ଛୁଆ ବେଳେ ଖାଇଛନ୍ତି ମୁଟା ହେଇଯାଉଛନ୍ତି। ତାପରେ ବଡ ହେଲେ ଖାଉଚନ୍ତି ତି ମୁଟା ହେଇଯାଇ ତାକୁ ଜିମ୍ ଚାଲୁ, ତାପରେ ଜିମ୍ ର ସେ ପାଉଡର୍ ଏ ପାଉଡର କେମିକାଲ୍ ସେଇରା
ହୁଁ, ହଁ। ଆମେ ତ ଜିମ୍ କଣ ଜାଣି ହିଁ ନଥିଲୁ। ଜିମ୍ କଣ ଆମେ ଜାଣିନୁ। ମୁଁ ଆଉ ମୋର ମନେ ପଡିଚି ଭୁବନେଶ୍ଵର ଯାଇଥିଲି। ମୁଁ ଆମେ ଗୋଟେ ସପିଙ୍ଗ ମଲ୍ କୁ ଗଲୁ। ହେଇଥିରେ ଚଢିଲା ହିରୋ ଓଡିଆ ହିରୋ ଯୋର ଅଁ, ଅରିନ୍ଦମ। ହରିନ୍ଦମ ରାୟ ଚଢିଲା ଆମରି ଲିପ୍ ଟାରେ ଚଢିଲା। ଅରିନ୍ଦମ ରାୟ ଟା ସିମ୍ କରିବା ଏଇତ ଅରିନ୍ଦମ ରାୟ ଆମ ପାଖରେ ଚଢିଛି। ସେଇଠୁ ଆମେ ତା ମୁଁ ପୁରା ତା ପାଖରେ ମାନେ ତା କାନ୍ ତା କାନ୍ଧଠୁ ତ ମୋ ମୁଣ୍ଡ ତା କାନ୍ଧ ମୋ ମୁଣ୍ଡ ହଉଛି। ମୁଁ ଏତେ ସର୍ଟ ତାଠୁ ପୁରା ଏକାଠି କାନ୍ଧକୁ ହାତକୁ ହାତ ମିଶେଇକି ଆମେ ଠିଆ ହେଇଛୁ ଦି ଜଣ ଯାକ। ମୁଁ ହେଇଠୁ କହିଲି କୁଆଡେ ଗଲା, ଯେତେରେ ଆମ ଯୋଉଠି ଓହ୍ଲେଇ ଲୁ, ସିଏ ବି ହେଇ, ହେଇ ଲିଫ୍ଟ ରୁ ବାହାରିଲା। ଆମେ ଦେଖିଲୁ ଜିମ୍ କ୍ଲାସ କୁ ସିଏ ଗଲା। ମୁଁ କହିଲି ଆରେ ଜିମ୍ କ୍ଲାସ ହେଇଟା କଣ? ମୁଁ କହିଲି ହେଟି ଜିମ୍ କ୍ଲାସ ମାନେ ହେଇଟି କଣ ପାଠ ପଢୁଚି ଯାଇକିରି ଏଟା, ମୁଁ ହେମିତି ଭାବିଲି। ମୁଁ ହେଠୁ ପଚାରି କହିଲି ସେଇଠି ଯୋଉ ଅରିନ୍ଦମ କଣ ପାଇଁ ଆସିଛନ୍ତି, ନା ଜିମ୍ କରିବାକୁ। ମୁଁ କହିଲି ମାନେ କଣ? ନା ଟିକେ ହେଲ୍ଦି ରହିବେ ଭଲ ରହିବ ତାଙ୍କ ଶରୀର ଯୋଟା ଏ ତମେ କରୁଛ ଗାଁ ମାନଙ୍କରେ ଯୋଗାସନ କରୁଛ, ସେଇ ତାପରେ ଗୋଟେ ଜିମ୍ ମାଡ, ମୁ କହିଲି, ହଁ ମୁଁ କହିଲି ଓ ହୋ, ହଁ ମୁ ଏଇଟା ତାହେଲେ ଗୋଟେ ତାପରେ ତାଙ୍କର ପାଠ ତାହେଲେ ଏଇଟା ଆଉ।
ସେଇଟା ବି ଦେହକୁ ବି ଖରାପ କରୁଛି। ସେ ଯୋଉ ତା ଯୋଉ ପ୍ରୋଟିନ୍ ପାଉଡର ସେଇଟାବି ଦେହକୁ ଖରାପ କରୁଛି।
ତାପରେ ହେଇଗୁଡା ବି ଦେଇ ଦଉଛି, ହଁ ଖାଅ ହେଗୁଡା ଖାଇବେ ଲୋକ ଯୋଉଟା ଏ ହଉଛି ସେମାନେ ଭାବୁଛନ୍ତି କଣ, ଆମ ବଡିଟା ବାହାରୁଛି ଯୋଉ ହାତ ଦେଖିନୁ ଭାବୁଛନ୍ତି ବଡି ବାହାରୁଛି। କିନ୍ତୁ ହେରା ଖରାପ କରୁଛି ନା ଆଉ। ସୁସ୍ଥ ରୁହ ଏଇ ଗାଁ ମାନଙ୍କରେ ଯୋଗ କରୁଛନ୍ତି କର ସୁସ୍ଥ ରୁହ। ଖାଦ୍ୟ ଉପରେ ସନ୍ତୁଳନ ରକ୍ଷା କର। ଆଜ୍ୟ ବାଜ୍ୟ ଖାଦ୍ୟ ନ ଖାଇକି ଭଲ ଟିକେ ସୁସ୍ଥ ଜିନିଷ ଖାଅ।
ସେଇଟା ଆଉ ହବ କି, ଏବେକାର ଶୁଣ ବାହାର ଖାଦ୍ୟ ଖାଅ ଜିମ୍ ଯାଉ।
ହୁଁ।
ହ ଆଜି ରାତିକି କଣ ଖାଇବେ?
ଆ
ଆଚ୍ଛା। ଭଏସ୍ କାଟିଲା ଆଜ୍ଞା।
ହଁ କହରେ? ଆଉ ତ ମମି ବାବା?
ମାମା ବାବା ବା ବା ଘରେ ମାମା ବା ବାହାରେ ବଛନ୍ତି।
ହୁଁ ହୁଁ। ଦେହ ଭଲ ଅଛି ସମସ୍ତଙ୍କର? ହାଲୋ।
କ ସମସ୍ତଙ୍କ ଦେହ ଆଉ ସବୁ ସମସ୍ତଙ୍କ ଦେହ ଭଲ ଅଛି।
ହୁଁ ହୁଁ। ଆଉ ମାଉସୀଙ୍କ ଦେହ ଭଲ ଅଛି?
ଭଲ ଅଛି।
ହୁଁ ହୁଁ। ଆଉ କଣ କହ? ଆଜି ପାଗ ତମ ଆଡେ କେମିତି ହେଇଛି?
ପାଗ ସକାଳ ବଳେ ଖରା ଲ ହଉଥିଲା ଏବେ ଟିକେ ଉପରବେଳା ଟିକିଏ କାଁଲିଆ କରିକିନି, ବର୍ଷା ଉଠାଇଥିଲା ବର୍ଷା ହଉନି, ବିଜୁଳି ଅକା ମାରୁଛି ବର୍ଷା ହଉନି।
ହୁଁ। ଆମର ବି ସେମିତି ବର୍ଷା ଉଠୁ ଉଠେଇଥିଲା ଟିମ୍ ମାରୁଛି, ଟୋପା ଟୋପା ବି ଆରମ୍ଭ ହେଇଗଲାଣି ଆଉ। ହୁଁ ବର୍ଷା ପକଉଛି ଦୁଆରେ ବସି, ହୁଁ ଆରମ୍ଭ ହେଇଗଲା ଏବେ ଆଉ। ହ, ଆଉ କଣ କହ?
ହ
ଆଉ ତମ ଗାଁରେ ଶିବ ମନ୍ଦିର କେତେ ବାଟ ତମ ଘରଠୁ?
ଏଇ ଗୋଟେ କିଲୋମିଟର ହବ ଆଉ।
ହୁଁ ହୁଁ।
ଆଉ ମୁଁ ଯାଉଛି ଟିକେ, ହଁ।
ହଁ।
ହଉ ଆପଣ କଣ କରୁଛନ୍ତି କଣନ୍ତୁ ମୁଁ ପରେ କଲ୍ କରୁଛି।
ହୋଉ, ହ।